ହାଲୋ ହଁ ଦିଦି କୁହ।
କଣ କର୍ଚ।
ଏଇ ବସ୍ଥିଲି ଆଉ। ମୋ ରୁମ୍ ରେ ବସ୍ଥିଲି ଗରମ୍ ହଉଚି ଜୋରେ।
ଟିକେ କମ୍ ଆସୁଚି ମୋର ସବୁ ଠିକ ନା।
ହଁଁ ସୁଭୁଛି ଠିକ୍ ତ। ନେଟୱାର୍କ ମୋର ନେଟୱାର୍କ ପ୍ରୋବ୍ଲେମ୍ ହେଇଥିବ ଯଦି ଟିକେ ଆଉ।
ଆଉ ଖାଇସାରିଲଣି।
ହଁ। କଣ କରୁଚ ଖାଇସାରିଲଣି। ରୋଷେଇ ବସିଚି ଭାତ ବସିଛି କରିନି କିଛି।
ଆଉ କଣ ରୋଷେଇ ସ ସର୍ଲାଣି।
ରୋଷେଇ ଭାତ ହେଇକି ସନ୍ତୁଳା ବସେଇଛି ଆଳୁ ସାରୁ ସିଝା ସରିଚି ଆଉ ପୁ ଟୋଳ ଦିଟା ଭାଜିବି ଆଉ।
ଓଁ ହୋ।
ଆଉ ଖରା ହଉଚି ଜୋରେ।
ହଁ ପ୍ରବଳ ଆଜି ଖରା ହଉଚି।
ହଁ।
ଆଉ କଣ ଖାଇଚ କଣ।
ଏଇ ପଖାଳ ଭାତ ଆଉ କଂ। ପଖାଳ ଖାଇଚି ସଖାଳୁ ପିଇଥିଲି। ଏଇ ଗ୍ରାଇଣ୍ଡିଙ୍ଗ୍ କରିକି ଡ୍ରାଏ ଫୁଡ୍ସ୍ ହେରିକା।
ସେଇଟା ଖାଲି ପେଟରେ ପିଇ ଦେଇଥିଲି ଖାଧେଇକି ତା ପ ଘଣ୍ଟେ ଦେଢ଼ ଘଣ୍ଟା ପରେ ଭାତ ପଖାଳ ଖାଇଥିଲି ଆଉ।
କଣ ଖାଇଚନ୍ତି ପଖାଳ।
ଆଳୁ। ସାରୁ ଟମାଟର ସବୁ ପୋଡା ପୋଡ କରିକି ଛୋଟ ଚୋଟି କରିକି ମିଳିକି ଖାଇଛି ଭାତ
ହଁ। ଆଉ ତ ପୋଡାପୋଡି ହଉନି ସେ ସିଝାସୁଝି କରିକି ଯାହା ଖ ଖାଉଛି ଆ
ଓହୋ ଓ ଆଜି ସାତ ଦିନ୍ ହେଇଗଲାଣି।
ଆଜି ଆଠ ଦିନ୍ ହେଲାଣି। ଆଉ ଦିଦିନି ଆଉ ଦିଦିନି ଆଉ ଏଗାର ଦିନ ତ ଦି ଦିନ୍ ତିନ୍ ଦିନ୍ରେ। କରିବ ଆଉ।
ପ ଧୁଆ ଧୁଇ କାମ ବୋହୁତ୍ ଲାଗିବ ନା।
ହଁ ପରା। କାଲି ବେଶୀ ଧୋଇବାକୁ ରଖିନୁ ସବୁ ରଖି ରା ଦେଇଥିଲୁ ଛୁଇଁନୁ କିଛି। ଆଉ ଏବେ ଘର ଭିତରେ ରଖ୍ ଖିଦେଇଛୁ ଆଉ ଯାହା ଅଳ୍ପ ର ଅଛି ସେ ଅଳ୍ପ ହିଁ ଯାହା ଧୁଆଧୁଇ ହବ ଆଉ ଏ ଲୁଗାପଟା ଵ ଯାହା ୱାସିଂ ମେସିନରେ ପକେଇଦବୁ ଆଉ।
ହୁଁ ଆମିଷ
ଆଉ ଆଉ ବେଶୀ ନାହିଁ ସଫାସଫି କରିବାକୁ ଖରା ତ ପ୍ରବଳ ହଉଛି।
ଆମର ବର୍ଷା ଉଠେଇବ।
ହଁ ଆମର ସେ ପ୍ରବଳ ଖରା ଆଉ ଗରମ ବି ପ୍ରବଳ ଲା ହଗୁଛି।
ରୋଷେଇ କଣ କରିବ?
ହଉ ସେ ଭାତ ବସିଛି ଦେଖିଆ ଡାଲି ଡାଲି ଫାଲି କଣ କରିକି ଦେଖିଆ ଆଉ କଣ ଟିକେ କରିବି ଆଉ।
ପଛକୁ ଗରମ ପ୍ରବଳ ହଉଥିବନା?
ହମ୍ ପ୍ରବଳ ଏପଟେ ଗାଁ ପଟେ ପ୍ରବଳ ଗରମ। ଖରା ହଉଛି ବହୁ ଜୋରରେ ବର୍ଷା ବି ନାହିଁ ବର୍ଷା ହେଲେ ଟିକେ ଥଣ୍ଡା ଲାଗନ୍ତା। ବର୍ଷା ଉଠାଏ ଯୋଉ ଉପରବଳି ଟାଇମ ରେ ଯୋଉ ବର୍ଷା ଟା ଉଠାଏ
ପରଦିନ ବି ହେଇଥିଲା ଅମା ଆଡ଼େ।
ହଁ ନାଇଁ ଏଇ ଉପରବଳି ଟାଇମ ରେ ଯୋଉ ବର୍ଷା ଟା ଉଠାଏ ସେଟା ବି ମାନେ ଆଉ ଉଠଉନି ବୋଲି ସେଟା ଉଠାଏ ଯୋଉ ଥଣ୍ଡା ପବନ ଦିଏ। ଉଁ ତ ଥଣ୍ଡା ହେଇଯାଏ ଟିକେ ଆ କିଛି ଆଉ ଥଣ୍ଡା ପବ ବନ ବିି ହଉନି ବହୁତ ଜୋରେ ଗରମ ଲାଗୁଛି। ଦି ମିନିଟ୍ ପାଇଁ ବି ରୋଷେଇ ଘର ପଟୁ ରୋଷେଇ ଘରକୁ ଗଲେ ମାନେ ପୁରା ଝାଳ।
ମାନେ ଏତେ ଝାଳ ବହୁଚି ଯେ ମୁହଁରେ ଗରମ ଲାଗୁଛି ଏପଟେ ମୁଁ ତ ଚୁଲିରେ କରୁଛି ଯେ ମାନେ ବସେଇ ଦେଇକି ଆଇଲି ସନ୍ତୁଳା ସେ ଗଳିପହିଲା ହେଲା ତାପରେ ପୁଣି ଯିବି ହେ ଭଗବାନ।
ହ
ତାକୁ ହୁଁ
ଆମର ସେଇ ରୋଷେଇ ପୋଷେଇ ବସେଇ ଦେଇକି ଆସିବେ ରୁମରେ
ଗ୍ୟାସ ରେ ତ ବସେଇଲେ ପ୍ରେସରରେ ଦି ମିନିଟ ହବ ଚୁଲି ତ ଲାଗିଛି କିଛି କାମ ନାହିଁ ଆଉ କଣ। ତା ପୋଟଳ ଦିଟା ବାଝିବି ବାସିଲ ଆଳୁ। ସାଲାଡ଼ ରେ କାଲି ପାନି ଇଏ ମାନେ ଆମେ ସବୁ ଅଖାଳ ଖାଇସାରିଲୁଣି। କହିଲେ ଆମେ ତ ଆଇଁଷ ଖାଉନୁ ସେଥିଲାଗି କହିଲେ ମୁଁ କହିଲି ଡାଲମା ଡାଲମା ହିଁ କ-କରହୁଥିଲି କହିଲ ଆସ ସନ୍ତୁଳା କରିଥାନ୍ତି ସନ୍ତୁଳା ହେଲେ ଭାତ ଗୋଳେଇ ଖାଇଦେବେ।
ଅହଁ ହଁ।
ସେତେଳେ କହିଲି ସନ୍ତୁଳା କରିଦେବେ ଆଉ। ପଖାଳ ତେ ଖାଇବେ ନା ସେ ପଖାଳ ଖାଇବ। ଆଉ ସବୁ ଗରମ ଖାଇବୁ ଖାଉଥିଲେ ସାନର ସିଝା ଅଛି ବଡି ଭାଜି। ଆମ୍ବ ଅଛି କାକୁଡ଼ି ଫାକୁଡି ଅଛି ଖାଇଦେବେ ଆଉ ଖରାଦିନ ମୋ ଇଚ୍ଛା ହଉଛିନା କରିବା ପାଇଁ ମସଲା ତରକାରୀ ତ
ହଁ ଜମା ଇଚ୍ଛା ନାହିଁ ମସଲା ମୁଁ ତ ମୁଁ ବି ପ୍ରାୟ ମସଲା ତରକାରୀ କରୁନି ଘରେ ଏତେ ଜୋର ମାନେ ଭଲ ଲାଗୁନି ଖାଇବାକୁ ମସଲା ଗୁରା। ସେଇ ସାଧା ଯାହା କରିଦେଇକି ଖାଇଦବ ପଛେ ମସଲା ତରକାରୀ ତ ଜମା ଇଚ୍ଛା ହଉନି।
ତାପରେ ଏଇ ଯୋଉ ଧୁଆର ହଉ କି ପଟଳ ହଉ ମସା ଦେବି ଭାଜି ଦେବି ଗରମ ଗରମ ଖାଇବା ତ ଥଣ୍ଡା ହେଇ ହେଲା ମାନେ ହେରା ଶୁଖି ଯାଉଛି କଣ ବାଗ ଲାଗୁଛି ବାଗନି।
ହଁ। ଆଉ ସେଇ ଏଇ ଗରମକୁ ପଖାଳ ଭାତ। ପୋଡା ପୋଡି କରିକି ଖାଇଦବ ଶାନ୍ତି।
ଆମର ସବୁ ମାନେ ଯା ତ ଯେତେ ପ୍ରକାର ଥାଉ ହେଲା।
ହଁ।
ପୋଡା ପୁଡ଼ି ଟା ସବୁଥିରେ ଥି ଖାଲି ସେମିତି ଗୁରୁବାର ଶନିବାର ସ ଶନିବାର ତ ହଉଛି ଗୁରୁବାର ସ ଖାଇଲେ ବି ଦଳା ଦଳା ଖାଇବୁ ମାନେ। ଆ ତେଲରେ ଭାଜିକି ସେଇଟା ସେ ଆମର ସବୁବେଳେ
ସେଇଟା ହେଲେ ଟିକେ ଖାଇ ହବ।
ସେଇଟା ହେଲେ ଟିକେ ଖାଇହବ ଆଉ ଅଲଗା ଯାହା ମାନେ ବି ଭଲ ଲାଗୁନି ଖାଇବବି। ଏତେ ଗରମରେ। ହ
ପଖା ପଖାଳ ଭାତ ବି ପାହାର ଖାଇ ଦେଇଛି ଯେ। ମୋତେ କିଛି କାମ କରିବାକୁ ଇଛା ହଉନି।
ନିଦ ମାଡୁଥିବ ଖାଲି ପଖାଳ ଭାତ ଖାଇଦେଲେ ନିଦ ଲାଗେ
ବରା ତମ ଆଡେ କଣ ସୁଜି ବରା ନା ଚାଉଳ ବରା?
କେବେ।
ମାନେ ଯୋଉ କରନ୍ତି ତମର ମାଲିକାରେ କଣ ବରା କର ନା ଚାଉଳ ବରା ଫୁକି ଦେ।
ଆମର ଏ ଦିଟା କରନ୍ତି ଏପଟେ ହେଲେ ଏପଟେ ଆମ ଶାଶୁ ଘର ପଟେ ଏତେ କେହି କରୁନାହାନ୍ତି ଏ ସୁଜି କାକେରା କରନ୍ତି ନହେଲେ ମୋ ବାପ ଘର ପଟେ କରନ୍ତି। ଏ ଚାଉଳ କାକରା ବି କରନ୍ତି ସୁଜି କାକରା ବି କରନ୍ତି।
ନା ନା ବରା ବରା ଟା ତମର ସୁଜି ନା ଚାଉଳ ରେ।
ଓହୋ ବରାଟା ବରାଟା ଏପଟେ ସୁଜିରେ କରନ୍ତି ମୋ ଶାଶୁଘର ପଟେ। ଆଉ ମୋ ବାପ ଘର ପଟେ ଚାଉଳରେ।
ଆମର ମୋ ବାପ ଘର ପଟେ ସୁଜିରେ କରନ୍ତି।
ସେ ସୁଜି ଟା ଟିକେ ଭଲ କ୍ରିସ୍ପି ଲାଗେ ଭଲ ଲାଗେ ଖାଇବାକୁ।
ଚାଉଳ କରିିବେ କି ସୁଜି କରିିବେ ଏ ସୁଜି ପେଜ ଦିଟା! ! ! ! ! ! ! ! ! ! ବସିବେ। ମର ସନ୍ଧ୍ୟାବେଳୁ କରିବି ଆଉ ସନ୍ଧ୍ୟା ବେଳ କରିକି ସେଇଟା ବି ରାତି ସନ୍ଧ୍ୟାବେଳୁକୁ ଖିଆ ହବ। ରତିରେ କିସ
ହୁଁ।
ତାପରେ ଆଉ
ଏଇ ବରା ଫରା ଏଇ ଗରମରେ ଯୋଉ ତାମେ ଖାଇବ ସିନା ଭଲ ଲାଗିବ ଟେଷ୍ଟେ। ଏଇ ଗରମରେ ଛାଣିଲା ବେଳକୁ ଆଉ ଅବସ୍ଥା ନଥିବ।
ପୁଣି ମୁଁ ପୁଣି ମୁଁ ଚୁଲିରେ ନେଇ ଘରେ କ
ଚୁଲିରେ କରିବ ହଁ ଚୁଲିରେ କଲେ ତ ଆହୁରି। ମାନେ ଚୁଲି ଜଳୁ ଜଳୁଥୁବ ଯଦି ଠିକ୍ ଅଛି।
ଏବେ ଆମ କରାଯାଏ ହେଲା।
ହୁଁ ହୁଁ।
ତା ପରେ ଯେତବେଳେ ସାନ ପୁଅ ହେଲା ତାକୁ ଏଇ ଅଗଳାରେ ରଖି ସେ ଚାଲା ହଁ
ଗ୍ୟାସ୍ ପ୍ରୋବ୍ଲେମ୍ ଏବେ ଠ ହେଲାଣି ମାନେ ଠିକ୍ ହେଲାଣି ନା ଏବେ ବି ସେଇଭଳିଆ?
କହିପାରିବିନି ମାନେ ଚୁଲି ଚୁଲି ସେ ଚୁଲିରେ କରିବା ପାଇଁ ରୋଷେଇ ବଢିଆ ଲାଗୁଛି ଆଉ ରୋଷେଇ ମୁଁ ଏବେ ସିନା ଲେଟ୍ ଯାଏ କରୁଚି ନ ହେଲେ ଏତଳୁ ମୋର ରୋଷେଇ ସବୁ ସାରନ୍ତାଣି। ମୁଁ କଇଲି ହଁ ମୁଁ ସବୁ ଆଡେ ତ କରିବି ଆଉ ପୋଟଳ ଦି ଟା ଭାଜିବି କଣ କାମ ଆଉ? ତା ପରେ ଫଗ୍ ନାଚିଲା ବେଳକୁ ମୁଁ କଇଲି ହଁ ଲୋ।
ହଁ। ଝାଳ ତ ପ୍ରବଳ ହଉଚି ଝା
ସେ ଭରଷା
ମୁଁ ନାହିଁ ମୁଁ ଆସିକି ବାହାରେ ହୁଁ ଟିକେ ବୁଲୁଚି। ବାହାରେ ବୁଲୁଚୁ ଏଠି ବାହାରେ ବି ପ୍ରବଳ ଝାଳ। ମୁଁ କଇଲି ବାହାରୁକୁ ଆସିଲେ ଟି ହଁ ଘର ଭିତରେ ଏ ବ-ବସିଥିଲି ଏଇ ବାହାରୁକୁ ଆଶୁଚି ଏଇନା ଆଉ।
ଓହୋ ନେଟୱାର୍କ ପ୍ରୋବ୍ଲେମ ହଉଚି ଘରେ।
ହଁ ଘର ଭିତରେ ନେ-ନାଇଁ ଘର ଭିତରେ ନେଟୱାର୍କ ପ୍ରୋବ୍ଲେମ୍ ହୁଏନି ମୋର। କିନ୍ତୁ କାଳେ ହବ ବୋଲି ତେଣୁ ବାହାରୁକୁ ପଳେଇ ଆସିଚି ଟିକେ ଆଉ।
ଆଉ
ଆମର ଆ ସେ ପାଖାପାଖି କଣ ଗଛ ଗଛ ଅଛି ବି।
ଆ ଆମର ଏଠି କିଛି ଗଛ ଗୁଛ ନାହିଁ। ଆମର ଆଗେ ବାରି ଥିଲା ଯେ ସେଠି ଲଗେଇଥିଲୁ ପୋ ହଁ। ଗଛ କି ଗଛ ଅମୃତଭଣ୍ଡା ଗଛ ଏବଂ ଶାଗ ଗଛ। ସବୁ ମୋ ଶଶୁର ଓପାଡ଼ିଦେଲେ
ହଁ ହଁ।
ହଉଥିଲା ଫଳ ବି ହଉଥୁଲା ଓପାଡ଼ିଦେଲା ଭାଜିଦେଲା ସେଇଆ
ହୁଁ।
ତା ପରେ ସବୁ ଗଲା।
ହୁଁ ହୁଁ ହଉ ଆଉ।
ହଉ ରଖୁଚି ତାହେଲେ ଆଁ।
ହଁ ହଁ ହଁ କାଟ।